ଆଜ୍ଞା ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା।
ଆଉ କଣ କରୁଛନ୍ତି?
ଅଛି ଆଉ ଅଛି ଆଉ ଭଲ ଅଛନ୍ତି?
ହଁ ଭଲରେ ମନ୍ଦରେ ସୁଖରେ ଦୁଃଖରେ ସବୁ ମିଶା ମିିଶିକି ଅଛି ଆଉ।
ହଁ କଣ କରୁଛନ୍ତି?
ଏଇ ଆସିଛି ଗୋଟେ ରେଳ ଧାରଣା ଯାଇଛି ଏଇ ନିକଟରେ ମୁଁ ଯୋଉଠି ରହୁଛି।
ଆଚ୍ଛା।
ଅ ସେଠି ଆସିକି ଟିକେ ଶାନ୍ତ ନିରଳା ଜାଗାରେ ବସିଛି ଆଉ। ଆଗରେ ଗୋଟେ ଛୋଟିଆ ପାହାଡଟେ ଅଛି। ପାହାଡ ପାହା ହ ପାହାଡକୁ ଦେଖି କିଏ ଅନେଇକି ବସିଛି।
ପାହାଡ ବାହାରେ ବାସନ୍ତେ ଗୀତ ଲେଖୁନାହାନ୍ତି ପାହାଡକୁ ନେଇକି।
ନାଇଁ ଗୀତ ଅବଶ୍ୟ ଗାଇବି କିନ୍ତୁ ଲେଖି ବା ସେ କଳାଟି ପ୍ରଭୁ ଦେଇନାହାନ୍ତି। ଦେଖିବା କହିଲେଣି ତ ଚେଷ୍ଟା କରିବା ଆଉ।
ଆଚ୍ଛା ଆଚ୍ଛା ଆଚ୍ଛା ସେ ପାହାଡଟା ବଡ ପାହାଡ ନା ଛୋଟ ପାହାଡ?
ନାଁ ମ ବେଶୀ ବଡ ନୁହେଁ କି ଛୋଟ ନୁହଁ ସେଇ ମଧ୍ୟମ ଧରଣର ଅଉ।
ଆଚ୍ଛା ଆଚ୍ଛା ପାହାଡ ପାଖରେ ହେଲେ ବସିକି ଉପଭୋଗ କରୁଛନ୍ତି, ପାହାଡ ଆଡେ ଯାଉନାହାନ୍ତି କେତେବେଳେ?
ଆ ପାହାଡ ଆଡେ ଯିବାକୁ ଆଜ୍ଞା ସତ କ ଥା ହେଲା ଆଗରୁ ଯଦିଓ ଆମ ଗାଁ ପାଖରେ ପାହାଡଟି ଅଛି ଛୋଟ ପାହାଡଟି ଆମେ ଯାଉ ଚଢ଼ ବୁଲା କରୁ ସେ ସବୁ ହୁଏ ପାହାଡକୁ ବି ଯାଉ ବଳେ ବେଳେ ମାନେ ଏବେ ଆଉ କାର୍ଯ୍ୟ ବ୍ୟସ୍ତ ତା ଭିତରେ ସମୟ ହିଁ ମିଳୁନି। ଦେଖିବା କେବେ ସମୟ କାଢିକି ଯିବା ଆଉ। ଏବେ ମଝିରେ ଗୋ ଗୋଟେ ଦିନ ଯାଇଥିଲୁ ସେଇ ପାହାଡ ଅଞ୍ଚଳକୁ ମାନେ ଆମ ଗାଁ ପାଖରେ ନୁହଁ ସେଇ ଗୋଟେ ଠାକୁରାଣୀ ଅଛନ୍ତି ସେଠି।
ହଁ।
ସେଠିକି ଯାଇଥିଲୁ?
ଆଚ୍ଛା ଆଚ୍ଛା।
ସେ ପୁରା ମାନେ ଦିଆଯଏ, ସେଠିକି ମାନେ ନେଟୱାର୍କ ବି ଆସୁନି ମୋବାଇଲ ନେଟୱାର୍କ।
ହଁ ହଁ ହଁ।
ହଁ ସେ ଠାକୁରାଣୀଙ୍କ ଯାତ୍ରା ହଉଥିଲା ସେଠି ରହିଲୁ ଦି ରାତି ଆଉ ଭୋଜି ଭାତ ଟିକେ ହେଲା ସନ୍ଧ୍ୟାବେଳେ ଖାଇକି ଶୋଇଲୁ ରା ତିରେ ତାପରେ ସକାଳେ ସେଠୁ ବୁଲାବୁଲିିକି ଆସିଲୁ ଆଉ।
ଓହୋ ଗାଁ ପିଲାଙ୍କ ସାଙ୍ଗରେ ଯାଇକ ବୁଲିବା ମଜା ଅଲଗ ଆଉ। ପୁରୁଣା ପିଲାଦିନର ସାଙ୍ଗସାଥି ସାଙ୍ଗରେ ଯିବ ପୁରୁଣା ସ୍ମୃତି ମନେ ପକେଇବ।
ହଁ ହଁ।
ଆଉ ସିଏ ଜାଗା ବୁଲିବା ସିଏ ମଜା ଅଲଗା। ସେ ମଜା କାଇଁ ସହରରେ ଯାଇଁ
ସେଇଆ ପା
ଆଉ ସିଏ ଜାଗା ପଲ ଗୋଟେ ପିଲାଦିନ ସ୍ମୃତି ସାଉଁଟି ପକାଉଛି।
ଆଜ୍ଞା ଆଜ୍ଞା।
ପିଲା ବେଳେ ଅଛେ ପିଲା ହେଇକି ଅଛେ।
ହୁଁ ମନେ ପଡିଯିବ ସବୁ ଆଉ।
ସେଇ ସାଙ୍ଗସାଥି ସେଇଠି ଥିବ ବୟସ କେତବେଳେ ପଳେଇଥିବ ଜାଣିବନି ଆଉ।
ଆଜ୍ଞା।
ହଁ ଆଉ ଗାଁ ଗହଳିରେ ଯୋଉ ବିଶେଷ ଯୋଉ ଯାତ୍ରା ହଉଛି ଆପଣ କହିଲେ ମନେ ପଡିଲା। ମୋର ଛୋଟବେଳ ଯୋଉ ଯାତ୍ରା ହଉଥିଲା ମୁଁ ସେଟା ଯାଏ ସବୁବେଳେ କିନ୍ତୁ ବଡ ହେଲା ପରେ କାର୍ଯ୍ୟ ବ୍ୟସ୍ତରେ ତ ଯାଇପାରେନି ଏଇ ବର୍ଷ ଯାଇଥିଲି ସେଇ ପୁରୁଣା ଢଙ୍ଗ ସେଇ ଆଗରୁ ଯେମିତି ଦି, ତିନିଟା ଦୋକାନ ପଡୁଥିଲା। ଏଥର ବି ସେୟା।
ନାଇଁ ବହୁ ଯାତ୍ରା ତ ଦିନକୁ ଦିନ ବଢିବାରେ ଲାଗିଛି। ଆଉ ଆଜିିକାଲି କୌଣସି ଜିନିଷ ମାନେ କମୁନି ମାନେ ସେ ଦିନକୁ ଦିନ ବଢୁଛି ସିନା
ଆଁ।
କମିବାର ଚାନ୍ସ ନାହିଁ।
ଆଁ ହଁ।
ଏଇ ଗୋଟେ ଦିଟା ଦୋକାନ ସେଇ ସମସ୍ତେ ଆମେ ବାହାରେ ରହି ଭଲ ଜିନିଷ ଖାଇଚେ ସେଇ ଗାଁ କୁ ଗଲେ ସେଇ ଯୋଉ ଓଲ୍ଲି ଚାଟ ଖାଦ୍ୟ ଉପ ଚାଟ୍ ଟିଏ ହେଇଥିବ ଚାଓମିନ ଟିଏ ହେଇଥିବ ସେଇ ଚାଓମିନ ଟି
ଚାଟ୍ ଟିକେ, ଚାଉମିନ ଟିକେ, ଗୁପଚୁପ ଟିକେ।
ଏତିକି ତ କୁ ଦଶ ଟଙ୍କିଆ ଚାଓମିନ ତା ସ୍ଵାଦ ଅଲଗା ଆଉ।
ହୁଁ ହୁଁ ହୁଁ ନା ପିଲା ବେଳେ ଦଶ ଟଙ୍କାରେ ଚାଓମିନ ଖାଇଦଲେ ମାନେ ସିଏ ଖୁସି। କହିଲେ ନ ସରେ ଚାଓମିନ ମୁଁ ଖାଇକି ଆସିଛି ଯାତ୍ରାରୁ। ଆ ଆଜିିକାଲି କେତେ ପ୍ରକାର ଖା ଖାଦ୍ୟ ବାହାରି ଗଲାଣି ଆମ ପିଲା ବେଳେ ତ ସେତେ ମାନେ ଚାଇନିଜ୍ ଖାଦ୍ୟ ଆସି
ଆମେ ବେଲୁନ ଖେଳ ଖେଳୁଥୁଲୁ ଗାଁ ଯାତ୍ରା ଯିବୁ ମାନେ ବେଲୁନ ଗୋଟେ
ଅ ଅ ବେଲୁନ ଗୋଟେ ତାପରେ ପ୍ଲାଷ୍ଟିକ ର ଯୋଉ ବନ୍ଧୁକ।
ହଁ।
ସେଇ ବନ୍ଧୁକରୁ ଗୋଟେ କିଣି ଗାଁ ଯାକ ବୁଲି ବୁଲି ଗାଁ ଦାଣ୍ଡରେ ପୋଲିସି ହଉଥିଲୁ ଆଉ ସିଏ ଖୁସି ଗୋଟେ ଅଲଗା। ଯାତ୍ରା ଆସିବ ମାନେ ବନ୍ଧୁକ ଟିକେ ଆଗ ପ୍ରଥମ ଦିନରେ କିଣାହବ।
ହଁ ବନ୍ଧୁକ ଟିକେ କିଣା ହବ ଯାତ୍ରା ସରିଲା ବେଳକୁ ବନ୍ଧୁ ଅଧା ଭାଙ୍ଗି ଯାଇଥିବ।
ଏ ସରିବା ଯାଇଏ କୁଆଯିବ ପ୍ରଥମ ମାନେ ଦିନ ସକାଳୁ କିଣିଲେ ପରା ସନ୍ଧ୍ୟା ବେଳକୁ ଆଉ ନଥିବ। ଚାରି ଦିନରେ ଚାରିଟା ବନ୍ଧୁକ କିଣା ହବ।
ହଁ ଲୋକ ଖାଇବା ପାଇଁ ମାଡ ଗୋଳ ହେଲା ବେଳେ ଆମେ ଖେଳନା ପାଇଁ ମାଡ ଗୋଳ
ଆଉ ନହେଲେ ସିଏ କି ଯାତ୍ରା।
ଆଉ ଆମ ବଳୁ କଣ ଏମତି ଛୁଆ ବେଳେ ଆମକୁ ଖେଳନା କଣ ସବୁବେଳେ ମିଳୁଥିଲା କି? ନାଇଁ ଜାନି ଯାତ୍ରା ହେଲେ ଓଳି ଗଲେ ବାପ ମାଙ୍କ ପାଖରେ ଏଇ ବେଲୁନ ଟିକେ କିିନଥିଲେ ନହେଲେ ଗୋଟେ ମୋର ମନ ଅଛି ଗୋଟେ ମୋବାଇଲ୍ ଗୋଟେ ଆସେ।
ଆଗରୁ କଣ କି ମାନେ ଲୋକ ଏତେ ମାନେ ଏଇ ଯୋଉ ଯେମିତି ଜନବସତି ଅଧିକା ରୁ ଅଧିକା ହେଇଗଲା ତାପରେ ସ ସହରୀକରଣ ହେଇଗଲାଣି ପ୍ରାୟ ସବୁଆଡ଼େ ଏମିତି ନୁହଁ ଯେ କେବଳ ବଡ଼ ବଡ଼ ସହରମାନଙ୍କରେ ସବୁ ଫ୍ୟାସିଲିଟି ମାନେ ଛୋଟ ଛୋଟ ସହରରେ ବିଭିନ୍ନ ପ୍ରକାର ଫ୍ୟାସିଲିଟି ମିଳୁଛି ସେ ଖାଦ୍ୟଠୁ ନେଇକି ସ୍ୱାଚ ସ୍ୱାଥ ସ୍ବାଥ୍ୟ ନେଇକି ଶିକ୍ଷାାରେ ନେଇକି ସବୁ କିିଛି ତ ଲୋକମାନଙ୍କୁ ଆଉ ଜା ଯାତ୍ରାର ମହତତ୍ବଟା ଆଗରୁ ଯୋଉ ଯାତ୍ରା ପଡିଲେ ମୁଁ ଏଇଆ ଖାଇବି ଏଇଆ କରିବି ଏମିତି ଜିନିଷ ଆସିବ ଲୋକଙ୍କ ଭିତରେ ଯୋଉ ମାନେ ଉନ୍ମାଦନା ଥିଲା ଉତ୍ସାହ ଯୋଉ ଥିଲା ବର୍ତ୍ତମାନ ଆଉ ସେଠା ନାହିଁ ମୁଁ ବି ଦେଖିବା ମାନେ ମୁଁ ଯେତେବେଳେ ଆମ ଗାଁରେ ମକର ଯା ମକର ସଂକ୍ରାନ୍ତି ମକର ଯାତ୍ରା ହୁଏ ଚାରି ଦିନ ବୁଝିପାରୁଚନ୍ତି। ଏବେ ସେ ଯାତ୍ରା ବଢି ବଢି ଛଅ ଦିନ ହେଇଗଲାଣି ଚାରି ଦିନ ଟା ଛଅ ଦିନ ହେଇଲାଣି। କିନ୍ତୁ ସେଇ ଯୋଉ ପିଲା ବେଳର ମଜା ସେଇ ଯୋଉ ଲୋକଙ୍କ ଭିତରେ ଉତ୍ସାହ ଥିଲା ସେ ସେତେବେଳେ ଏବେ ଆଉ ନାହିଁ କାହିଁକି ନା ବଜାର ବଢିଲା ଆମ ଗାଁ ପାଖରେ ସବୁ ଜିନିଷ ସବୁଦିନ ମିଳିଲା ଲୋକ ଆଗରୁ ଯେମିତି ମାନେ ସେ ଯାତ୍ରାରେ ଦୋ ଦୋକାନ ପକାନ୍ତି ସେମାନେ ବି କହୁଛନ୍ତି ଯେ ଆଗରୁ ଯେମିତି ବେପାର ହଉ ଏବେ ଆଉ ସେ ବେପାର ନାହିଁ ଯେହେତୁ ବର୍ଷ ଯାକ ଲୋକଙ୍କ ପାଖ ରେ ସବୁ ସୁବିଧା ମିଳିଲା ସେ କ ପାଇଁ ଆଉ ଯାତ୍ରାକୁ ଅ ନେଇକି ରହିଵେ ଯାତ୍ରା କିନ୍ତୁ ଆମର ଆଜ୍ଞା ଗହଳି ହୁଏ ମାନେ ପ୍ରବଳ ଗହଳି ସେ ଆମ ଏରିଆରେ ଆମର ବଡ ଯାତ୍ରା।
ହୁଁ-ହୁଁ ଆମ ଆମ ଗାଁ ପଟେ ହୁଏ ମକର ମେଳା ହୁଏ ଆମ ଗାଆଁରେ କିନ୍ତୁ ଆମେ ଆଁ ପିଲା ବେଳରୁ ଶୁଣୁଥିଲୁ ମକର ମେଳା ବୋଲି ଶୁଣୁଥିଲୁ କିଛିଟା କିଣିବାକୁ ଯଦି ଘରୋଇ ଜିନିଷ ହୁଏ ଆମ ଘରେ କହିବେ ଆଉ ମେଳା ଆସୁଛି ମକର ମେଳା ଆସୁଛି ମକରରୁ କିଣିବା। ବିଭିନ୍ନ ପ୍ରକାର ଯାତ୍ରା ଆସେ। କିନ୍ତୁ ମକର ମେଳା ବର୍ତ୍ତମାନ ଯଦି ଆଜି କିଛି କିଣିବାକୁ ଇଚ୍ଛା ହେଲା ହଁ ଚାଲ ମାର୍କେଟ ଯିବା ବଜାର ଯିବା ଧରିକି ପଳେଇଆଇବା। କିନ୍ତୁ ସେ ସମୟରେ ସାଙ୍ଗେସାଙ୍ଗେ ମିଳୁନଥିଲା ହଁ ଆଉ ସେ ମେଳାର ଆଉ ଇଏ ନାହିଁ। କିନ୍ତୁ ସେ ଟାଇମରେ ମକର ମେଳା ହଉଛି ମାନେ ସବୁ-ଉ-ଉ ଯଦି ଆମ ଗାଁରେ ହଉ ଆମର ସବୁ ଯିଏ ଭାହାରକୁ ଯାଇ ରହୁଛନ୍ତି ସେମାନେ ସବୁ ଗାଆଁକୁ ପଳେଇ ଆସନ୍ତି ମେଳା ପାଇଁ, ଗାଁରେ ଏମିତି ବୁଲାବୁଲି କରିବା ପାଇଁ। କିନ୍ତୁ ଏବେ ଆଉ ଆସୁନାହାନ୍ତି ଏବେ ତ ଘରେ ଲୋକ ଥିଲେ ବି ମେଳା ଯାଉନାହାନ୍ତି।
ହଁ ପରା। କେବଳଅ-ଅ-ଅ ଗାଁଆଗହଳିରେ ଯୋଉ ମେଳା ଗୁଡିକ ହଉଛି
ହଁ- ହଁ।
ନାଇଁ ହଉଛି ଗହଳି ଅବଶ୍ୟ ହଉଛି କିନ୍ତୁ ସେଇ ଯୋଉ ଉତ୍ସାହଟା ନାହିଁ ଲୋକଙ୍କ ଭିତରେ।
ହଁ ବର୍ତ୍ତମାନ ସେଇ ମକର ମେଳାଟା ଧୀରେ ଧୀରେ ବର୍ତ୍ତମାନ ଏବେ ମୁଁ ଦେଖୁଛି ମହୋ ଉତ୍ସବ ହେଇଇଗଲାଣି।
ହଁ ସେ ମହୋତ୍ସବ ଆଡେ ଗତିକଲାଣି। ସେ ଲୋକ ଆସୁଛନ୍ତି ଖାଲି ବୁଲି ବୁଲି ଯାଉଛନ୍ତି ମାନେ ନା କିଛି କିଣୁଛନ୍ତି
କିଛି କିଣାକିିଣି ନାହିଁ ଖାଲି ବୁଲାବୁଲି ଯାଉଛନ୍ତି ସେଇ ଯାତ୍ରା ପଡ ପଡିଲା। ଯାତ୍ରା ଦେଖି ଯାଉଛନ୍ତି କିନ୍ତୁ ଆଗକାଳରେ କଣ ଯୋଉ ପୌରାଣିକ ନାଟକ ପଡୁଥିଲା ଲୋକଅ-ଅ, ଦେଖୁଥିଲେ ଆସିକି ଅ
ଲୋକ ଦେଖୁଥିଲେ ବାଦାମ ଟିକେ ଖାଇଲେ ଇଏ ତାପରେ ବିଭିନ୍ନ ପ୍ରକାର ଜିନିଷ ଖାଉ ଥିଲେ ଜିନିଷ କିଣୁଥିଲେ ଘର ପାଇଁ। ପରିବାର ସାଙ୍ଗରେ ବୁଲୁଥିଲେ ଆଉ ଆଜିିକାଲି ସେଗୁଡା ନାହିଁ।
ହଁଅ-ଅ ଆଉ ସେଇବି ଲୋକକଳା ବି ହଜିଗଲାଣି।
ହଁ ସବୁ କିଛି ସମୟ ସାଙ୍ଗରେ ଧୀରେ ଧୀରେ ବଦ୍
ହଁ ଆସ୍ତେ ଆସ୍ତେ ମେଳା ହେଇଗଲାଣି ମହୋ ଉତ୍ସବ, ମହୋତ୍ସବ ମାନେ ଆପଣ ବୁଝିପାରୁଥିବେ କେତେ ଉନ୍ନତି ହେଇଥିବ ଏଇ ଦୋକାନବାଡି ସବୁ ପଡିଥିବ କେମିତି। ସେ ବେପାର ନଥିବ ଲୋକ ଜିନିଷ କିଣୁଥିବେ।
ପିଲା ବେଳେ କିନ୍ତୁ ସେ ଯାତ୍ରାରେ ଖେଳନାଟି କିଣିବା ପାଇଁ ଯୋଉ ସଂଘର୍ଷ ଆମର। ଖେଳଣା କଣ ହା ପିଲା ଆଉ ଖେଳଣା ଧରୁ ଛନ୍ତି କି, ପିଲା ତ ଏବେ ମୋବାଇଲ ପିଲାବେଳୁ ଧରିଦେଲା ନା। ଆଗରୁ ମାନେ ଯୋଉ ଗୋଟେ ଭିଡିଓ ଗେମ୍ ଆସେ। ମନେ ଥିବ ଆପଣଙ୍କର, ସେ ଭିଡିଓ ଗେମଟି କିଣିବା ପାଇଁ ମାନେଏ-ଏ-ଏ-ଏ ଉଁ ମୁଁ ଯେତେବେଳେ ବୋଧେ ସପ୍ତମ କିମ୍ବା ଅଷ୍ଟମରେ ପଢିଲି ଗୋଟେ ଭିଡିଓ ଗେମଟେ କିଣା ହେଲା ମୋ ପାଇଁ।
ହଁ- ହଁ।
ହଁ ମାନେ ବହୁତ ଜିଦି ଅଳି କଲା ପରେ, ଆଉ ଏବେ ଆଜି ଆଜିକାଲିଇ-ଇ ପିଲା ନା ସେଗୁଡା ଖେଳୁଛନ୍ତି ନା ସେଗୁଡା ଜାଣୁଛନ୍ତି। କେବଳ ମୋବାଇଲରେ ବ୍ୟସ୍ତ ମୋବାଇଲ ଭିତରେ ପଶିକି ରହୁଛନ୍ତି ଛୁଆବେଳୁ ବା ଜନ୍ମହେଲା ବେଳୁ ମୋବାଇଲ ସାଙ୍ଗରେ ପରିଚିତ ହେଇଗଲେ ସେମାନେ, ସାଧାରଣ ଗୋଟେ ମାନେ ଛଅ ମାସର ଆଠ ମାସର ଛୁଆ ବି ସେ ମୋବାଇଲ୍ ଶୁଣିଲେ ମାନେ ଗୀତ ନ ଶୁଣିଲେ ଶୋଉନାହାନ୍ତି ପିଲେ ମାନେ ଏମିତି ବି ପିଲା ଅଛନ୍ତି ଆଉ ସେ ଧୀରେ ଧୀରେ ବଡ ହେଲା ତାପରେ ସେଇ ଯୋଉ କାର୍ଟୁନଫାଟୁନ ଏଇ ସବୁ ଦେଖିକି ପୁରା ମୋବାଇଲ ସାଙ୍ଗରେ ଜଡି ତ ହେଇଯାଉଛନ୍ତି ଆଉ।
ହଁ- ହଁ -ହଁ। ଆଉ ତାପରେ ସେତେବେଳେ ପିଲାବେଳେ ଯଦି ମକରମେଳା ହଉଛି ସବୁ
ଆମ, ଆମ, ଆମ ପାଖରେ ବି ମାନେ ଛୋଟ ଟବେଳେ ମୋବାଇଲ ଥିଲା, ସେ ଯୋଉ ଖେଳନା କୋଡିଏ ଟଙ୍କିଆ ମୋବାଇଲ, ବଟନ ଚିପିଲେ ଯୋଉ ହବ ଧୁମା ଚାଲେ ଧୁମ
ଓ, ହଁ, ସେତିକି ଥାଉ ଗୋଟେ ଗୀତ ସରିଲା।
ସେ ଗୋଟେ ଗୀତ ଆଉ ଗୋଟେ କୋଉ ଗୀତ ଥିଲା, ବଶ୍ୟ ମନେ ପଡୁନି ଠିକ ସେ ଭଲ ଗୀତ ଟେ
ହଁ
ସେଇ ସେଇ ମଜା ଆଉ ନାହିଁ।
ହଁ
ହଁ ହଉ ଦେଖିବା ଆଉ
ତାପରେ, ଯଦି ଗାଁ ରେ ମେଳା ଫେଳା ହେଲା ଆମ ସ ଅନନ କ ବଷ ଆମ ପରାରିବାରିକ ଲୋକ ସବୁ ଆସିବେନି ଯୋଉ ଲୋକପା ପି ସି ମା ହଉ ଓ କେ ମାମୁ ଘର ଲୋକ ଆସିବେ, ଘର କୁଣିଆ ଆସିବେ, ସେଟା ଗୋଟେ ଗେଟ୍ ଟୁଗେଦର ହେଇଯାଏ ଆମର, ପରିବାର ଏକାଠି ହେଇଯାଆନ୍ତି।
ହଁ ନୁହେଁ ଆଉ କଣ?
ତାକୁ ଅନେଇ ବସିଥାଏ ବର୍ତମାନ ଆଉ ସେତେବେଳେ ସେତ ସୁବିଧା ନଥିଲା, ଫୋନ ପୋନ, ସେମାନେ ଏତିକି ତାରିଖରେ ଯାତ୍ରା ହବ, ଆମେ ଗାଁକୁ ଯିବୁ ଗାଁ ସମସ୍ତଙ୍କୁ ଟିକେ ଦେଖିବୁ। ଏବେ ସେଇ ଭାଇଚାରା, ସେଇ ସମ୍ପର୍କ ବି ଆଉ ନାହିଁ।
ହଁ ହଉ, କିଛି ନାହିଁ ଆଜ୍ଞା, ନାହିଁ କଣ? ସମ୍ପର୍କ ବନେଇବାକୁ ଚାହିଁଲେ ବନିବ, ଆପଣ ଗୋଟେ କାମ କରନ୍ତୁ, ଆପଣ ଗାଁରେ ଯାତ୍ରାକୁ ମତେ ଡାକନ୍ତୁ ମୁଁ ଯିବି ମିଶିକି ବୁଲିବା, ଆମ ଗାଁ ବି ମକର ମେଳା ହେଲେ ମୁଁ ଆପଣଙ୍କୁ ଡାକିବି ଆଉ। ଆସିବେ ଆପଣଙ୍କ ପରିବାରକୁ ଧରିକି, ଆପଣ ବି ଆସିବେ। ଆଉ ମିଶିକି ଯାତ୍ରାରେ ବୁଲିବା, ଆଉ ନା କଣ କହୁଛନ୍ତି?
ନିଶ୍ଚିତ ନିଶ୍ଚିତ, ଆପଣଙ୍କ ଯୋଉ ଯେତେବେଳେ ମକର ଯୋଉ ହବ, ଜୁନ୍ ମାସରେ ସେ ଜାନୁଆରୀ ମାସରେ ସେଇ ମକର ମେଳା ଟା ତ, ଆପଣଙ୍କ ଯେବେ ହବ, ଆମ ପଟେ ସେବେ ହବ ଆଉ ଆପଣ ଆସିବେ ଯେ ଆମେ ଆମ ଗାଁରେ ଏଞ୍ଜୟ କରିବୁ ଆଉ ଜଦି ଆପଣ କର୍ମମୟ ଜୀବନ ହଁ ସେମତି ଅଲଟରନେଟ୍ କଲେ ହବ। ହଁ ହଉ ହଉ ହଉ ଆସନ୍ତୁ ଆଉ। ନିମନ୍ତ୍ରଣ ରହିଲା, ଆର ବର୍ଷକୁ।
ହଉ ତାହେଲେ, ଶୁଭ ସନ୍ଧ୍ୟା। ରହିଲି।